ହଁ ମ୍ୟାମ କୁହନ୍ତୁ ହଁ ନମସ୍କାର କଣ କରୁଚନ୍ତି?
ହୁଁ ମୁଁ ଏମିତି ବସିଚି ବାହାରେ ଗରମ ଲାଗୁଚି ତ ଟିକେ ବାହାରେ ବସିଚି। ଆଉ ଆପଣ?
ମୁଁ ବି ବସିଚି ଆଉ ଗରମ ତ ହଉଚି। ଆପଣଙ୍କ ଆଡେ ବର୍ଷା ହଉନି କି?
ବର୍ଷା କଥା କାହିଁ କହୁଚନ୍ତି ମ୍ୟାଡାମ। ବର୍ଷା ଉଠଉଚି କିନ୍ତୁ ବର୍ଷା ଥୁପେ ହଉନି। ଯୋଉ ଗୁଳୁଗୁଳି ଗରମ ପୁରା ଅ
ହଁ ପା ବର୍ଷା ମାନେ ଏତେ ଜୋରେ ବର୍ଷା ହଉଚି ଯେ ଆମ ଆଡେ ତ ଡେଲି ବର୍ଷା ମାନେ କ ବର୍ଷା ଛାଡିବାର ନା ହିଁ ଧରୁନି।
ଏ ବର୍ଷ ରଜରେ ଆମେ ଟିକେ ବୁଲି ଯିବୁ ବୋଲି କୁଆଡେ ଯାଇ ହେଲାନି ଏ ଯୋଉ ଗରମ ଅସହ୍ୟ ଗରମ ପାଇଁ। ହୁଁ ଗରମ ହଉଚି କୁଆଡେ ଛୁଆ ପିଲାଙ୍କୁ ଧରିକି ବୁଲିବୁ।
ଘରେ ପଳଇ ଥେ ନା କଣ କରିବା?
ହୁଁ ଆର ବର୍ଷ ରଜରେ ଟିକେ ଯାଇଥିଲୁ ବୁଲି ଉଁ ଆର ବର୍ଷ ରଜରେ ନା ଆମେ ଯାଇଥିଲୁ ଟିକେ ବୁଲି କପିଳାସ। ଏ ଯୋଉ ଆମର ଢେଙ୍କାନାଳରେ ଯୋଉ କପିଳାସ ଅଛନ୍ତି, ସେଠିକି ଯାଇଥିଲୁ। ଆମ ପୁଅ ଛୋଟ ହେଇଥିଲା ଚାରି ବର୍ଷର ଆମେ ଯାଇଥିଲୁ ତାକୁ ନେଇକି।
ହୁଁ।
ହଁ ଯୋଉ ଆମେ ବାଇକ୍ ରେ ଯାଇଥିଲୁ। ମୁଁ ମୋ ହଜବାଣ୍ଡ ଆଉ ଆମ ପୁଅ। ବାଇକ ରେ ଆମେ ଯାଇଥି ଥିଲୁ କପିଳାସ ସେଠି ଯୋଉ ଅଛି କଣ କହିଲେ ବାର ବାଙ୍କ ମାନେ ଉପରକୁ ପାହାଡ ଉପରେ ପୁରା ମନ୍ଦିର ଉଁ ବା ର ବାଙ୍କରେ ଚଢ଼ିକି ଯୋଉ ପାହାଚରେ ଯାଆନ୍ତି ତେରଶହ ବାଉନ ପାହାଚରେ ଚଢିକି ଯାଆନ୍ତି। ଏ ଆମେ ତ ଯେହେତୁ ଛୋଟ ପି ତ ଆମେ ପାହାଚରେ ଚଢିକି ଯାଇ ପାରିବୁନି, ଆମେ ସେ ବାର ବାଙ୍କ ଦେଇକି ବାଇ କରେ ଯାଇଥିଲୁ ସେଠି ତାପରେ ପହଞ୍ଚିକି ଫାଙ୍କା ଥିଲା, ଯାହା ହଉ ଭଗବାନଙ୍କ ଦୟାରୁ ମନ୍ଦିର ଫାଙ୍କା ଥିଲା। ଆମେ ଦର୍ଶନ ବି କଲୁ ଭଲରେ। ଠାକୁରଙ୍କ ପାଖ ପାଖକୁ ଯିବା ପାଇଁ କଣ କହିଲ ରାସ୍ ତା ହେଠି ଅଣଓସାରି। ଧର ଅଧିକ ଲୋକ ଏକାଥରେ ପଶିଗଲେ ତମେ ହେଠି ଚାପି ହେଇଯିବ ଯେ ଆଉ ବାହାରକୁ ମାନେ ଅଣନିସ୍ୱଶି ଯଉ ନା ଭିତରକୁ ଯାଇପାରିବ ନା ବାହାରକୁ ସେଠିକାର ନନା ମାନେ କହୁଚନ୍ତି ଆରେ ଦେଖିକି ଯାଅ ଜଣେ ଜଣେ ଲାଇନ୍ କରିକି ଯାଅ। ସେ ଯେତିକ ବି ଲୋକ ଥିଲେ ଠାକୁରଙ୍କ ଜା ଲା ମାନେ ପୁରା ଫା କା କହିଲେ ଚଳିବନି ହବ ହିଁ ହବ ତ ସେମିତି। ନର୍ମାଲ ଭିଡ଼ ଥିଲା ଯାଇକି ଠାକୁରଙ୍କ ଦୟାରୁ ଦର୍ଶନ ଟିକେ ଭଲରେ ହେଲା। ଆସିକି ଆମେ ସେଇଠି ପ୍ରସାଦ ହୁଏ। ସେଠି ଆମେ ପ୍ରସା ସାଦ ଖାଇଲୁ, ଠାକୁରଙ୍କ ପାଖରେ ଭଲ ପ୍ରସାଦ ତିଆରି ହୁଏ। ସେଠି ପ୍ରସାଦ ପାଇଲୁ। ପାଇକି ସେଠି ପାଖରେ ଆହୁରି ଉପୂରକୁ ଉପୂରକୁ ସବୁ ମନ୍ଦିର। ଆଉ ଚାରି ପାଖରେ ବଢିଆ ବଢିଆ ସ ସବୁ ମନ୍ଦିର ଠାକୁରଙ୍କର ଅଛି ସବୁ ବୁଲିକି ଦେଖିଲୁ। ଉଁ ଦେଖିକି ଟିକେ ଫଟୋ ଫଟୋ ଉଠେଇକି ଆସିଲୁ, ସେଠିକି କଣ କହିଲେ। ମାଙ୍କଡ ମାନଙ୍କର ଭାରି ଇଏ ସେଠି ବହୁତ ମାଙ୍କଡ। ତ ହଁ ତମେ କିଛି ଗୋଟେ ସେଠି ଜିନିଷ ଧରିକି ହାତରେ ଏମିତି ଫ୍ରିରେ ବୁଲି ପାରିବନି। ସେ ମାଙ୍କଡ ଆସିବେ ତମଠୁ ଟକ୍ କିଣ ଛଡେଇ ନେଇଯିବେ ହଁ ବହୁତ ତୁ ମାନେ ଠାକୁରଙ୍କ ଭୋଗ ବି ତମେ ଧରିକି ଏମିତି ହାତରେ ଝୁଲେଇକି ଆସି ପାରିବନି। ଯାହା ବ୍ୟାଗ ଟେ ଧରିକି ନିଅ କି ଯାହା ନିଅ ସିଏ ମା
ଆମର ପା ଆମର ବି ଆମ ପୁଅ ହରିକା ବୋଲବମ ଯାଇଥିଲେ, ଆମ ପୁଅ କଣ ଗୋଟେ ଧଉଥିଲା ଯେ ତା ହତରୁ ମାଙ୍କଡ ପା କାମୁଡି ଦେଲା ତାକୁ।
ହଁ ସେମିତି ବା ଟିକେ ଧର ନଜର ଆଡେ ସାଡେ। ହେଲା ସେ ମାଙ୍କଡ ଆସିବେ ତମ ଖଣ୍ଡିଆ ଖାବରା କରିକି ଛାଡିଦେବେ।
ସେଇ ବା, ଆମେ କଣ କହିଲ ମ୍ୟାମ୍ ଆମର ମୁଁ ଗୋଟେ‌। ମୁଁ ଗୋଟେ ପ୍ରାଇଭେଟ ସ୍କୁଲ ରେ ମାନେ ଟିଚର ଭାବରେ କାମ କରୁଛି ହେଲା। ତ ଆମର କଣ କହିଲେ ଆମର ସବୁ। ଆ ଷ୍ଟାପ ଆମେ ସବୁ ପୁରି ବାହାରିଲୁ, ଏଇ ତି ଦି ମାସର ତଳ କଥା କହୁଛି। ତ ସବୁ ଆମେ ପୁରୀ ଏଇ ଗରମ। ହଁ ଏଇ ଖରା ଗରମ ହଉଥିଲା ତାପରେ ବି ଆମେ ଯାଇଥିଲୁ ପୁରୀ ବାହାରିଲୁ। ଆମର ବୋଲର କରିଥିଲୁ ଆମେ ରାତି ଏଗାରଟାରେ ବାହାରଲୁ। ରାତି ଏଗାରଟାରେ ବାହାରିଲୁ ଆମେ ସକାଳେ ପହଞ୍ଚିଲୁ ରାତି ଏଇନେ ରାତି ଏ ବାରଟାରେ କି ସାଢେ ବାରଟାରେ ପହଞ୍ଚିଲୁ ନା ସକାଳ ପାଞ୍ଚଟାରେ ବାହାରିଲୁ। ମାନେ ପହଞ୍ଚିଲୁ ପୁରୀରେ ଯେହେତୁ ଆମେ ରାତି ସାରା ଏମିତି। ଶୋଇନୁ ମୁଁ ଯାଇକି ସକାଳେ ପୁରୀ ପହଞ୍ଚିଲୁ। ପୁରୀ କି ଆମେ ଦି ମାନେ ଆମ ସାର୍ ଦୁଇ ଜଣ ଯାଇଥିଲେ। ଆଉ ସବୁ ଆମର ଲେଡିଜ ଆମର ନଅ ଜଣ ସବୁ ଲେଡିଜ ହେଲା ମାନେ ଝିଅ ଛୁଆ। ମୁଁ ତାପରେ କଣ କହିଲ ନା ଆମର। ର ସେଠି ପୁରୀରେ ତ ରୁମ ମିଳିବା ବହୁତ କଷ୍ଟ ଆମେ ଗୋଟେ ମ ମଠରେ ମାନେ ଗୋଟେ ମଠରେ ଆମେ ନେଲୁ ରୁମ୍ ନେଲୁ। ମ୍ୟାମ ସେ ମଠ ବହୁତ ସୁନ୍ଦର। ହଁ ମାନେ ମଠ ଟା ଏତେ ସୁନ୍ଦର ହେଇଛି ମାନେ। ଏତେ ସଫା ଏତେ ଭଲ ହେଇଛି ମାନେ କ ମାନେ ଭା ଭାବିବେନି ନାଇଁ ଇଏ ମଠ ବୋଲି ବହୁତ ସୁନ୍ଦର ହେଇଛି। ମାନେ ରୁମ ବି ଭଲ ଅଛି ତାର‌। ତ ଆମେ ସେ ରୁମ ରେ ଦି ହଜାର ଟଙ୍କା ଦେଇକି ସମୁଦାୟୀ ଘଣ୍ଟେ ଘଣ୍ଟେ ପାଇଁଁ ଦିଇ ହଜାର ଟଙ୍କା ଦି ହଜାର।
ହଁ ପୁରୀରେ କଣ କହିଲେ ମାନେ ତାଙ୍କର ଟାଇମ ଆ ତମେ ଏଇଟ ଏଇ ଧର ସକାଳ ଆଠ ରୁ। ତା ପରଦିନ ସକାଳ ଆଠ ଯାଏ ତମେ ରହିବ ସେ ତା ଭିତରେ। ଭିତରେ ତମେ ଘଣ୍ଟେ ରୁହ କି ଅଧଘଣ୍ଟେ ରୁହ ତମେ ସେଇ ପଇସା ଟା ହିଁ ଦବ।
ହୁଁ ଏ ଶୁଣୁ ନାହାନ୍ତି ଆ ସେଥିପାଇଁ। ଏ ତାପରେ କଣ ହେଲା ନା ତାପରେ ଆମେ ସେ ମଠରେ ରହିଲୁ ଯାଇକି ଆମର ଗାଧେଇକି ନି ନିତ୍ୟକର୍ମ ସାରିକି ଆମେ ସବୁ ବାହାରିଲୁ ମାନେ ଠାକୁରଙ୍କୁ ଦର୍ଶନ କରିବା ପାଇଁ। ଯଦି ଆମେ ବାହାରିଲୁ ଉଁ ତାପରେ ଆମର ତାପ ଯେହେତୁ ସକାଳେ ଠାକୁରଙ୍କୁ ଦର୍ଶନ କରିକି ଦର୍ଶନ କରିବା ପାଇଁ ଯିବା ତ କଣ ଖାଇକି ଯିବା କି କିଛି ତ ଖାଇବାନି ନା ଆମେ ଯାଇକି ମ୍ୟାମ୍ ଠିଆହେଲୁ ଧାଡି ରେ ମାନେ ଏମିତି ଧାଡି ମାନେ ସେ ଧାଡିରେ ଛିଡା ହେଇହେଇକା ମାନେ ପୁରେ ବିରକ୍ତ ମାନେ ଏତେ ଧାଡି ମାନେ ମୁଁ ପା କହୁଛି ଆମେ ସକାଳୁ ପାଞ୍ଚଟାରୁ ଛିଡା ହେଲୁ ମ୍ୟମ ଆମେ ସାଢେ ଦିଟା ତିନିଟାରେ ଯାଇକି ଠାକୁରଙ୍କୁ ଦର୍ଶନ କଲୁ ଜାଣିଛ ମାନେ ଜେ ଭାବି ପାରୁଥିବ ଆମ ହଁ ପା ମାନେ ଜାଣିପାରଥିବ ଆମେ ସକାଳ ପାଞ୍ଚଟାରେ ଠିଆ ହେଲୁ ମାନେ ସେ ତିନିଟାରେ ପହଞ୍ଚିବ ମାନେ ଜାଣିପାରୁନି କେତେ କଷ୍ ଟରେ ଛିଡା ହେଲୁ ଖାଇନୁ ପିଇନୁ ଫୁଣି ଯୋଉ କହ କ ଖରା ଯୋଉ ଗରମ ଆମେ ଆମର ସବୁ ଷ୍ଟାଫ୍ ଛିଡାହେଲୁ ତା ସହିତ ଆମେ ହଷ୍ଟେଲ ଛୁଆ ଯାଇଥିଲେ ଚାରି ପାଞ୍ଚ ଜଣ। ଯେହେତୁ ସେମାନେ ଛୋଟ ଛୁଆ ଆମ ଆମ ଆମ ଦାୟିତ୍ଵରେ ଯାଇଛନ୍ତି ଆମେ ତାଙ୍କୁ ଙ୍କୁ ଯଦି ନ ଦାୟିତ୍ୱରେ ନ ଧରିବା ତାହେଲେ ସେ ଛୁଆ ଯାହା ବି ହବ ଆମ ଉପରେ ମାନେ ପ୍ରୋବ୍ଲେମ ହବ ହେଲା। ତ ଆମେ ଆଉ କଣ କରିବି ସେ ଛୁଆକୁ ଆମେ ଧରିକି ଆମେ ସେ ସେମିତି ଧାଡ଼ିରେ ଛିଡାଇଥିଲେୁ ହେଲା ମ୍ୟାମ୍ ଖାଲି ଯେତେବେଳେ ଟିକେ ଫାଙ୍କା ହେବ ସବୁ ଲୋକ ଖାଲି ଧାଇଁବେ ମାନେ ପୁରା ପ୍ରବଳ ଧାଇଁବେ ମାନେ ଯିଏ ଆଗକୁ ଯାଇପାରିବେ ଆଉ।
ଧାଇଁବେ ଦଳା ଚକଟା ମାନେ ସମସ୍ତେ ସେଠି ଠାକୁରଙ୍କୁ ଦେଖିବା ପାଇଁ ସ୍ଵାର୍ଥୀ ସେ ଟିକେ ଦେଖିବେନି କାଠି ବାଜିଗଲା କାଠି ଲାଗିଗଲା ହଁ ସମସ୍ତେ। ଠାକୁରଙ୍କୁ ଦେଖିବା ପାଇଁ ସବୁ ବ୍ୟାକୁଳ ଏଠି।
ଏତେ ଯେତେବେଳେ ଭିଡ ହେଲା ଆମେ ଆଉ କଣ କରିବୁ ମୁଁ ତ ଠିଆ ହେଇପଇଲି ସେଇ ତଳେ ବସିପଇଲୁ ବସିପଇଲୁ ତାପରେ ଯେତେବେଳେ ଟିକେ ଫାଙ୍କା ହେଲା ଧା ଧାଇଁଲେ ଆମେ ଧାଇଁଲୁ ମ୍ୟାମ୍ ଆମର ଜଣେ ମ୍ୟାମଙ୍କର ମାନେ ଗୋଟେ ଲୋକ ଏମିତି କିଏ ଧାଇଁଲେ ଯେ ଆମ ମ୍ୟାଙ୍କର ନାକ ଫୁଲ ଟା ପୁର ଗଳି ପଡିଲା ଯେହେତୁ ଠାକୁରଙ୍କ ଜାଗାରେ ସୁନା ତ ହଜିଲେ ଭଲ ନୁହଁ ତ ସେ ପୁରା ନାକ ଫୁଲଟା ପୁରା ଗଳି ପଡିଲା। ତ ପଡିଗଲା ଯେତେବେଳେ ନାକରେ ବ୍ଲ ମାନେ ରକ୍ତ ବାହାରିଲା କିନ୍ତୁ ନାକଫୁଲଟା ପାଇଲେ ପୁଣି ଖୋଜିଲା ପରେ ଯାହୋଉପଛେ ଠାକୁ କୁରଙ୍କ ଦୟା ଗୋଟେ ମାନେ ନାକ ଫୁଲ ଟା ଆମେ ପାଇଲୁ ତାପରେ ପାଇସାଇଲା
ଯା ହଉ ଠାକୁରଙ୍କର ବଡ କୃପା ନହେଲେ ନାକ ଫୁଲ କେଡେ ସାମାନ୍ୟ ଜିନିଷ ଛୋ
ଜିନିଷ ଟେ ହଁ ମାନେ ପୁରା ଛୋଟଟେ ମାନେ ପୁରା ପଥର ଟେ ମ୍ୟମ ମାନେ ମାନେ। କେବେ ପାଇବାକୁ ମାନେ ଆମେ ଆଶା କରୁନଥିଲୁ। ତାପରେ ମୁଁ ଖୋଜିକି ପାଇଲି ହଁ ମୁଁ ମୁଁ ଖୋଜିକି ପାଇଲି। ତାପରେ ପାଇ ସାରିଲା ପରେ କଣ ହେଲା ନା ଫାଇନାଲି ମାନେ ତାପରେ ଆମେ କେତେ କଷ୍ଟରେ। ଯାଇକି ଠାକୁରଙ୍କକତିରେ ଆମେ ପହଞ୍ଚିଲୁ ଯେତେବେଳେ ଠାକୁରଙ୍କ ଥରେ ପହଞ୍ଚିଲୁ ମ୍ୟାମ ଯେତେବେଳେ ଠାକୁ ଠାକୁରଙ୍କୁ ଦେଖିବା ପାଇଁ ତାଙ୍କ ମନ୍ଦିର ଭିତରକୁ ଗଲୁ ମାନେ ମୁଁ ପୁରା ଚାପି ହେଇଗଲି ଆମର ଯୋଉ ହଷ୍ଟେଲ ଛୁଆ ଯାଇଥିଲେ ସେମାନଙ୍କୁ ତ ଧରିବା ବହୁତ କଷ୍ଟ। ମାନେ ମୁଁ ଏତେ ବଡ ଛୁଆଟେ ମୁଁ ପୁରା ଚାପି ହେଇଗଲି ଚାପି ହେଇଗଲି ଯୁହାର ହେଇକି ସାଙ୍ଗେ ସାଙ୍ଗେ ପଳେଇଆସିଲି। ହଁ ତ ପଳେଇଆସିଲି ତାପରେ ଆମର ସେଇ ପୁରୀରେ ସବୁ ଠିକ୍ ଠାକ୍ କିନ୍ତୁ ଆମର ଯୋଉ ନନା ମାନେ ରହୁଛନ୍ତି ତ ସେମାନେ ବହୁତ ସେମାନେ ଠକ କାମି କାମ କରୁଛନ୍ତି ମାନେ ପଇସା ପତର ପାଇଁ ବହୁତ ଲୋକଙ୍କ କତିରୁ ନଉଛନ୍ତି ହେଲା ତାପରେ
ଟିକେ ପ୍ରୋବଲେମ ହଉଛି ପୁରୀରେ ସେ ଆସିବେ ଆସ ଆମେ ଗ୍ରହ ଶାନ୍ତି ପୂଜା କରିଦବୁ ଦିଅ ହଜାର ଟଙ୍କା ହଁ ଏଇଭଳିଆ ନହେଲେ ବାକି କି ସବୁ ବଢିଆ ଆଉ ପୁରୀରେ ତମେ ଏ କା ସମୟରେ ତିନି ଠାକୁରଙ୍କୁ କେବେ ଦେଖିପାରିବ ନାହିଁ ତମେ ଏପଟୁ କଣେଇକି ଟିକେ ଧର ଜଗନ୍ନାଥଙ୍କୁ ଦେଖିଲ ପୁଣି ସେପଟକୁ ଟିକେ ଟିକେ କଣେଇକି ବଳଭଦ୍ରଙ୍କୁ ଦେଖିବ ମାନେ ଏତେ ଭିଡ ରହେ ଯେ ତମେ ଗୋଟେ ଲାଇନ ରେ ଛିଡା ହେଇକି ତିନି ଠାକୁରଙ୍କୁ ଏକା ଥରେ ଦେଖିପାରିବ ନାହିଁ।
ହୁଁ ନାଇ ତାପରେ ଶୁଣୁନାନ୍ତି ତାପରେ ଦେଖିକି ଆସିଲୁ। ଆସି ସାରିଲା ପରେ ମୁଁ ଫାଷ୍ଟ ଆସିକି ପୁରା ମାନେ ମ୍ୟାମ୍ ଜାଣି ପାରୁଥିବେ ଏ ସକାଳୁ ପାଞ୍ଚଟାରୁ ରାତି ତିନିଟା ସକାଳ ଖରା ମାନେ ତିନିଟା ହେଲାଣି ମାନେ ଜାଣିପାରୁଥିବେ ଆମର ଆଉ କଣଥିବ ମାନେ ପାଣି ପିଇନୁ। କଣ ଆଉ ଥିବ କିଛି ତ ନଥିବ ପୁରା ମାନେ ପୁରା ହାଲିଆ ମୁଁ ତ ଆଉ ଚାଲି ପାଇଲିନି ହଁ ଚାଲି ପାରିଲିନି ତାପରେ ଠାକୁରଙ୍କୁ ଟିକେ ଭାବିଥିଲେ ଟିକେ ଫଟୋ ଫଟୋ ଉଠେଇବି ବୋଲି ଆମର ତ ଫୋନ୍ ଆଲାଉ ନାହିଁ ସେ ଭିତରକୁ ତ ଆଉ ଫଟୋ ବି ଇଚ୍ଛା ହେଲାନି ଉଠେଇବା ପାଇଁ ନାଇଁ ଫଟୋ ବି ଆଉ ଇଚ୍ଛା ହେଲାନି ତାପରେ କଣ କଲି ନା ଆସିକି ବାହାରେ ଟିକେ ଠାକୁରଙ୍କୁ ଜୁହାର ହେଇକି ବାହାରେ ମାନେ ସିଏ ଭିତରେ ଖାଇଥାନ୍ତି ଆମର ଭୋଗ ପ୍ରସାଦ ଖାଇଥାନ୍ତି ଦେଖିଲାକୁ ମାନେ ଏତେ ଭିଡ ଯେ ପ୍ରସାଦ ବି ଖାଇପାରିଲିନି ବାହାରକୁ ପଳେଇଆସିଲି ପଳେଇଆସି ଯେ ଆମର କାକୁଡି ଜଣେ ମାଉସୀ ବିକୁଥିଲେ ତ ସେ କା କୁଡି ମ୍ୟାମ୍ କାକୁଡି ଟା କଣ କହିବି ମାନେ କିଲୋ ଚାଳ କହିଲାବେଳେ କୋଡିଏ ଟଙ୍କା ସେ ଗୋଟେ କାକୁଡି ସେ ତିରିଶ ଟଙ୍କା ନା ଚାଳିଶ ଟଙ୍କା ନେଲେ ନା ନା ସେ ମାଉସୀ ତାପରେ ବି ମୁଁ ସେ କାକୁଡିଟା ଖାଇଲି ଯେହେତୁ ଏତ ତେ ଭୋକ ଖରାରେ ମୁଁ ତ ହଁ ମୁଁ ଆଉ ଚାଲି ପାଇଲିନି ସେ କାକୁଡି ଗୋଟେ ଆଣିଲି ସେ ମ୍ୟାମ୍ ସେ କାକୁଡିଟା ଆଣିଲି ଯେ ଦେଖିଲାକୁ ଏ ଏତେ ପିତା ଯେ ସେ କାକୁଡି ବିଲକୁଲ ଖାଇନେଇ ମୁଁ କହିଲି ମାଉସୀ ଏ କାକୁଡି ତ ପିତ ତ ମୁଁ ଖାଇନି ଫୁଣି ଆଉ ଗୋଟେ କାକୁଡି ଦେଲେ ସେ ଦିଟା ଯାକ କାକୁଡି ପିତା ତାକୁ ଫିଙ୍ଗିଦେଲି। ତଥାପି ମ୍ୟାମ କଣ କଲି ମାନେ ମୁଁ ବାହା ମାନେ ମୁଁ ମ୍ୟାରେଜ କରିନି କି ବାହା ହେଇନି କିନ୍ତୁ ମତେ ସିନ୍ଦୁର ପ୍ରତି ବହୁତ ଲୋଭ। ମାନେ ମତେ ବହୁତ ଭଲ ଲାଗେ ସିନ୍ଦୁରକୁ ଦେଖିଲେ ତାପରେ ମୁଁ ଯାଇକି ସେ ସିନ୍ଦ ହଁ ଜଣେ ସିନ୍ଦୁର ବିକୁଥିଲେ ତ ମୁଁ ଯାଇକି ଗଲି ସେ ମଉସାଙ୍କ କତିକି ସିନ୍ଦୁର କଥା ପାଇଁ ମାନେ ମଉସା ସିନ୍ଦୁର କେମିତି କଣ ଇଏ କରୁଛ? ତାପରେ ସେଠି କିଣାକୁଣି କଲି ଭୋଗ କିଣିଲି ଆମର ଗଜା ତ ଆଗରୁ ଥିଲା କେତେ କହିଲେ ଅଶି ଟଙ୍କା ପଚାଶ ଟଙ୍କା ଷାଠିଏ ଟଙ୍କା ଏମିତି କିଲ ଥିଲା ଏବ ବେ ଆମର ଅଛି ଶହେ ଶହ ଶହେ ସତୁରି ଦୁଇଶହ ହଁ ଏମିତି ଅଛି। ତ ଭୋଗ ଆମେ କିଣିକି ଆଣିଲୁ ଭୋଗ କିଣିଲା ଭିତରେ ଜଣେ ଭାଇ ଦହିବରା ବିକୁଥିଲେ ସେଠି ଦହିବରା ଖାଇଲି ଦି ଦହିବରା ଖାଇଲୁ ଦହିବରା ଖାଇସାରିଲା ପରେ ଆମର ଖରା ତ ଏତେ ଜୋରରେ ହଉଥିଲା ଶୋଷ ହେଲା ଆମର ସେଇଠି ଗୋଟେ ଜଲଜିରା ଆଉ ଆଉ ପୋଦିନା ପତ୍ର ଆଉ ଲେମ୍ବୁ ରେ ଗୋଟେ ବଢିଆ ପାଣି ଦଉଥିଲେ ସେ ଭାଇନା ଦଉଥିଲେ ଗ୍ଲାସ୍ ସ ହେଲା କୋଡିଏ ଟଙ୍କ ଅ ଏତିକି ଗ୍ଲାସ୍ ହେଲା ତିରିଶ ଟଙ୍କା ସେ ବହୁତ ଭଲ ଲାଗିଲା ମାନେ ଭଲ ପାଣି ଟା ସେଇଟା ପିଇଲା ମାନେ ଦେହ ପାଇଁ ବି ବହୁତ ଭଲ ସେ ପାଣି ପିଇକି ଆମେ କଣ କଲୁ ନା ଆମେ ବାହାରିଲୁ ଗୋଟେ ହୋଟେଲ କୁ ହୋଟେଲକୁ ଯାଇକି ଆମେ ଖାଇଲୁ ସେଇଠି ଖାଇଖୁଆକି ଆମେ ବୁଲିବୁଲାକି ତାପରେ ଗଲୁ ଆମର କୁଆଡେ କହିଲ କାକଟପୁର ତାପରେ କାକଟପୁର ବି ତ ଯେହେତୁ ମା ମଙ୍ଗ ହଁ ଯେ ତାପରେ ମା ମଙ୍ଗଳା କତିକି ଯାଇଥିଲୁ ତ ଖାଇକି ଯାଇଥିଲୁ ଆମେ ଠାକୁରଙ୍କୁ ଆଉ କଣ ପୂଜା କରିବୁ? ଭୋଗ ଫୋଗ ଏଗୁରା କିଛି ନେଲୁନି ଖାଲି ଦୀପ ଦୀପ ଜାଳିଲୁ ଦୀପ ଜାଳିକି ଠାକୁରଙ୍କୁ ଯାଇକି ଟିକେ ଜୁହାର ହେଇକି ଆସିଲୁ ଆଉ ଯେହେ ତ ଆମେ ଖାଇସାରିଥାଉ ଆଉ କୁଆଡେ ଯିବା ଆଉ ହଁ ହଉ ହଁ ହଉ ହଉ ତାହେଲେ ମ୍ୟାମ ଆପଣ କଣ କରୁଛନ୍ତି ତାହେଲେ କରନ୍ତୁ ପରେ କଥା ହବା।
ଆଜ୍ଞା ମ୍ୟାଡ଼ାମ ଆଜ୍ଞା।
ହଉ।